ହ୍ୟାଲୋ। ହୁଁ।
କଣ କରୁଚୁ?
ଏଇ ଝିଅ ପଢୁଛି। ମୁଁ ବସିଚି ଆଉ।
ଓହୋ! ଝିଅ କୋଉ କ୍ଲାସ ରେ ପଢୁଛି କି?
ପଞ୍ଚମ।
ଓହୋ! ତାଙ୍କର କ୍ଳାସ ଆରମ୍ଭ ହେଲାଣି?
ହୁଁ।
ଓହୋ! ଟ୍ୟୁସନ?
ଟ୍ୟୁସନ ହେଇସାରିଲାଣି।
ଓହୋ! ଘରେ ହଉଚି ନା କୁଆଡେ ଯାଉଛି?
ଘରେ! ସାର୍ ଆସୁଛନ୍ତି ଘରକୁ।
ଓହୋ ହ। ଆଉ ଝିଅର କୋଉ-ଉ-ଉଟା ଗଣିତ ଟା ନା ଆଉ ଇଂରାଜୀ ଟା ଭଲ ହଉ? ଚି
ଗଣିତ ଭଲ ହଉଛି।
ଅ ହୋ। ଆଉ, ଝିଅ କଣ ଖାଇବ? କଣ କରିଛୁ?
କରିନି। ପାଠ ପଢ଼ି ସାଇରଲେ କରିବି ରୁଟି କରିବି। ଆଜି କ୍ଷୀରରେ ଖାଇଦବ ଆଉ। ପୋଟଳ ଭଜା ଅଛି, କ୍ଷୀରରେ ଖାଇଦବ।
ଓହୋ ଓ! ଆଉ, ମୁଁ କଣ କହୁଥିଲି କି? ଆଉ ଏଠି ଭଲ ଖୁଦୁରୁକୁଣୀ ହଉଛି। ଆଉ-ଉ, ଝିଅ-ଅ ଝିଅ ତ କରୁଛି। ଆଉ ଝିଅ ଟିକେ ଏ ଝିଅକୁ କହ, ଛାଡିବୁ ଟିକେ ଆସିବ?
ଦେଖିବା!, ତାର ପରୀକ୍ଷା ନଥିବ, ଯଦି ଆଉ
ହଁ, ଭଲ ଭଲ ଖୁଦୁରୁକୁଣୀ ଏଠି ହଉଛି। ତାଙ୍କର ବି ନାଚ କରୁଛନ୍ତି, ଗୀତ ଗାଉଛନ୍ତି, ଆଉ ଭଲ ଭୋଜି ଭାତ ବି ଇ କରୁଚନ୍ତି। ଆଉ-ଉଁ ଝିଅମାନେ ସବୁ ଏକାଠି ରହିକି ମେହେନ୍ଦୀ ଲଗଉଚନ୍ତି। ସେ ସଜବାଜ ବି ହଉଛନ୍ତି, ଆଉ ଶାଢୀ ପିନ୍ଧୁଛନ୍ତି। ଆଉ, ଝିଅ ଆସିକି ଟିକେ ଏଇଠି ତାର କରିବ ଆଉ।
ହଉ ଦେଖିବା ଆଉ।
ହଁ, ହଁ। ଆଉ, ଏଠି ବି କୁଆଁରପୂନେଇଁ ଭଲ ହଉଚି। ଆଉ କୁଆଁର ପୁଁ ପୁନେଇଁରେ ବି ଅଁ ସ କାଳୁ ସେ ଖଈ ଆଞ୍ଜୁଳା ଟେକନ୍ତି ଉଁ ସୂର୍ଯ୍ୟଙ୍କୁ ତାପରେ ସନ୍ଧ୍ୟା ଓଳୁକୁ ସେ ପିଠା କରିକି ସୁଜି କକରା କରୁ ତାପରେ ଚାନ୍ଦ ତିଆରି କରୁ ଛେ ନାରେ।
ଖାଲି ଛେନାରେ ନାଁ ଆଉ କୋଉଥିରେ ଚାନ୍ଦ ହୁଏ?
ଛେନାରେ ନଡ଼ିଆରେ କଦଳୀରେ ଆଉ ଆଉ ଯୋଉ ସେ ସୁଜିରେ ବି ଗୋଟେ କରନ୍ତି ଏନ୍ତି ଚାରି ପାଞ୍ଚଟା ଚାନ୍ଦ କରନ୍ତି ଆଉ ଗୋଟିଏ ଛେ ଛେନାଙ୍କୁ ତ ସବୁ ଛେନା
ଆମର ତ ଏପଟେ ସାତଟା କରନ୍ତି।
ହଁ। ଆ ଏକରେ ନାଇଁ ଦି ତିନିଟା କରନ୍ତି ଆଉ ଗୋଟିଏ ଗିଳନ୍ତି ଆଉ ସଉ ଉ ପାଣିରେ ଉଭାନ୍ତି।
ଆଉ ଏପଟେ ଖଇ ଖଇ ନଡ଼ିଆ ଅ ଛେନା କଦଳୀ ଏ ସବୁ ମିଶିକି ଗୋଟେ ବିରାଟ ବଡ଼ ଚାନ୍ଦ ହୁଏ।
ହଁ।
ଚାନ୍ଦକୁ ବନ୍ଦାନ୍ତି।
ହଁ।
ସେଇଥିରୁ ସମସ୍ତେ ଟିକେ ଟିକେ ପ୍ରସାଦ ପାଆନ୍ତି। ଯୋଉମାନେ ସବୁ ଓଷା କରିଥାଆନ୍ତି ଦାଗ ଲୋକ ସ
ଓହୋ ସେପଟେ ତାହେଲେ ଅଲଗା ଆଉ ଏପଟେ ଗୋଟେ ଥାଳିରେ ଏ ଏଁ ପାଞ୍ଚ ଛଅଟା ସେଇ ସାତଟା ଭଳିଆ କରିକି ନିଅନ୍ତି। ନିଅନ୍ତି କିନ୍ତୁ ସବୁ ପୂଜା କରିବେ ଏ ଯୋଉ ଉଁ ଏଇଟା ତ ଜିଭ ଟିକେ କଣ ଲଗାନ୍ତିନି ଛେନା ଗିଳିଲା ଏଳେ ଦାନ୍ତରେ ଚୋବାନ୍ତି ଇନି ସେଥିପାଇଁ ଅଁ
କଣ ଗୋଟେ ଥିବ ପୌରାଣିକ କଥା କଣ ପାଇଁ ଦା ତ ଚୋବାନ୍ତିନି ବୋଲି।
ହଁ ସେଇଟା ତ କଣ ଗୋ ଅଛି ସେ ଚୋବାନ୍ତିନି ଆଉ ଅ ଅ ସେଇଟାକୁ ଅନ୍ଧାର ଘରେ କଣ ଯାଇକି ଗିଳିଅନ୍ତି। ତମର ସେମିତି କରନ୍ତି ଆଙ୍କର କଣ
ଅନ୍ଧାର ଘରେ ଗିଲନ୍ତିନି ତାକୁ କୁ ସେ ପାଣି ପାଖରେ ଯୋଉ ବନ୍ଦାନ୍ତି ସେଇଠି ଗିଳନ୍ତି।
ହଁ ତମର ସେପଟେ ସେ ହ ତୁ ଆଉ ଆଙ୍କର ଏପଟେ ଏମିତି ଆଉ ନଦୀ କୂଳରେ ଆଉ ସବୁକୁ ଭସେଇ ଦିଅନ୍ତି ହଁ।
ଅଁ।
ଆଉ ମୁଁ ସେଇଆ କହୁଥିଲି ଆଉ ଉ ସମସ୍ତେ ଛୁଆ ଆସୁଚ ଅନ୍ତି ଆଉ ଦେଖିଆ ଝିଅ ଯ ଉଁ ଦିଜନ ଯାକ ଆସିକି ଏ ଟିକେ ପୂଜା କରିବେ ଆଉ।
ହଁ ହୁଁ।
ଆଉ ତୁ ସୁଜି କାକରା କରୁ?
ହଁ କରେ।
ଓ ହଁ। ଆଉ ଆଉ ତୁ ଏବେ କଣ ଯାଇଥିଲୁ ଅଁ ତମର ସେପଟେ କଣ ଠା ଠାକୁର ଅଛନ୍ତି, ବିରଜା ଅଛନ୍ତି। ଆଉ, ତାଙ୍କ ବିଷ ବିଷୟରେ ତ ମୁଁ ଟିକେ ଭଲ ଭଲରେ ଜାଣିନି, କଣ, କେମିତି, ସେଠି ଠାକୁର ଅ ଅଛନ୍ତି, ଆଉ କେତେ ବାଟ? ଆଉ, କେତେ ଦିନ ଲାଗିବ, ଟିକେ
ଆମେ ଯୋଉଠି ଅଛୁ, ବିର ବିରଜା ପଚିଶ୍ କିଲୋମିଟର, ଦୂରରେ ଅଛନ୍ତି। ସେ ପ୍ରତ୍ୟକ୍ଷ ଦେବି। ସିଏ ହୁଁ। ବହୁ ପୁରୁଣା, ଅଧିଷ୍ଠାତି ଦେବୀ। ଏଠିକାର।
ହଁ।
ସେ କେତେ ଇତିହାସର ମୁକ ସାକ୍ଷୀ।
ହଁ।
ଦେଶ ସ୍ବାଧୀନ ନହବା ପୂର୍ବରୁ, ସିଏ ଆବିର୍ଭାବ ହେଇଛନ୍ତି। କେତେ ଦଶନ୍ଧି ଧରି ଅଛନ୍ତି।
ହଁ।
ସେ, ମା ବିମଳାଙ୍କର ଏକ ରୂପ। ମା ବିମଳଙ୍କ ଙ୍କର ଏକ ରୂପ, ସେ ଏଠି ନିଜେ ଆବିର୍ଭୂତ ହେଇଚନ୍ତି।
ହଁ।
ଯେମିତି, ଆମର ରଥଯାତ୍ରା ହୁଏ। ସେଠି ପୁରୀରେ ସେମିତି ତାଙ୍କର ରଥଯାତ୍ରା ହୁଏ। ସେଠି ଯେମିତି ନିତିକାନ୍ତି କାନ୍ତି ହୁଏ, ତାଙ୍କର ସେମିତି ନୀତିକାନ୍ତି ସବୁ ହୁଏ।
ହଁ।
ଆଙ୍କର, ମାଆଙ୍କର ଆଗେ ପାଳନ ହେଲେ, ଏଠି ପ୍ରଭୁଙ୍କର ପାଳନ କରାଯାଏ। ତାଙ୍କର ଗୋଟେ ଅଛି। ପରମ୍ପରା ଏମିତି ଅଛି। ଆଜ୍ଞାମାଳ ଠୁ ଆସିଲେ ଏଠି ହବ ଏଠୁ ଗଲେ ସେଠି ହବ। ଆଉ ପ୍ରତ୍ୟକ୍ଷ। ହ। ପୁରୁଣା କାରୁକାର୍ଯ୍ୟ ଅଛି। ତାଙ୍କର ମନ୍ଦିର ଦେଖିଲେ ବହୁ ପୁରାତନ ମନ୍ଦିର ସବୁ ପଥରରେ ତିଆରି ହେଇଛି। ଆଉ ଦେଖିଲେ ଏତେ ମନ ଲୋ ବା ସେଠୁ ଆସି ହବନି। ଆଉ ସେଠି ଗୋଟେ ଅଛି ଆମର ହୁଁ। ପିଣ୍ଡଦାନ କରାଯାଏ ଯୋଉ ପିତୃ ପୁରୁଷଙ୍କୁ ପିତୃପୁୁରୁଷ। ଆମର ପିଣ୍ଡଦାନ କଲେ ମୋକ୍ଷ ପାଇଯାଆନ୍ତି। ସେ ଏକ ପବିତ୍ର ତୀର୍ଥସ୍ଥଳୀ। ସେଠି ପିଣ୍ଡଦାନ କଲେ ତାର ଯୋଉ ସବୁ ଅଇଁଠା ସବୁ ଯୋଉ ଗଦା ଯାଏ ସିଏ ତା ପରଦିନକୁ ସିଏ ଆପେ କୁଆଡେ ଉଭାନ ହେଇଯାଏ। ତାକୁ କେହି ଇଁ ନଷ୍ଟ କରନ୍ତିନି। ଆପେ ଆପେ ସେ ଗଙ୍ଗାକୁ ତାର କନେକ୍ସ ସନ ଅଛି ଗଙ୍ଗା ଗଙ୍ଗା ନଦୀ କି ତାର ଗୋଟେ ଅ ଅଛି ତ ସେ ଆପେ। ଉଭାନ ହେଇଯାଏ ଦେବୀଙ୍କର ମହିମା ଏମିତି ଅଛି ତାକୁ ନାଭି ଗୟା ମଧ୍ୟ କୁହାଯାଏ।
ହଁ।
ଯେତେ ତୀର୍ଥ ବୁଲିକି ଆସ ନାଭିଗୟାରେ ଯଦି ଶ୍ରାଦ୍ଧ ଦେଇଦେଲ ତମର ପୁଣ୍ୟ ହବ।
ହଁ ହଁ।
ଆ ଯୋଉମାନେ ଘରେ କରିପାରୁନାହାନ୍ତି ବାହାରେ ରହୁଛନ୍ତି। ଆଉ ଚାକିରି ବାକିରି କରୁଛନ୍ତି ଆଉ ସେମାନେ ଦବା ପାଇଁ ଘରକୁ ଯାଇକି ଏତେ ଏତେ ଦୂର ଅସମର୍ଥ ହଉଛନ୍ତି ଏଇଠି ବି ଇଁ ଶ୍ରାଦ୍ଧ ଦେଇଦେଲେ ବି ପିତୃପୁରୁଷ ଙ୍କୁ ବହୁତ ବଢିଆ। ଏ ସେ ସବୁ ପାଇଛି। ବେ ଯିଏ ଦୂର ଦୂରାନ୍ତରୁ ଆସ ଆସିଛନ୍ତି।
ଓ ହୋ ହୋ ହଁ ସେଇଠା ସେଥିପାଇଁ ମୁଁ ବା।
କଥା ଅଛି ଆ ବହୁତ କିମ୍ବଦନ୍ତୀ ଅଛି ତାର।
ହଁ।
ମୁଁ ତ କିଛି ମାତ୍ର ଜାଣିଛି ବେଶୀ ଯେତେ ବର୍ଣ୍ଣନା କଲେ ବି ଏ ଅସମାପ୍ତ ମୁଁ ଆଉ ଅଳ୍ପ ବହୁତ ଜାଣିଛି ଆଉ।
ଓହୋ ସେଇଆ ମୁଁ ଶୁଣିଥିଲି ଯେ ମୁଁ କହିଲି ଦେଖିବା ପଚାରେ କେତେ ବାଟ ଆଉ ଟିକେ ଯିବା ସେଠି ଟିକେ ମାଙ୍କୁ ଦେଖିବା।
ମା ଙ୍କର ବି ଅଛି ଯେମିତି ପୁ ପୁ-ପୁରୀରେ ଆମର କଳ୍ପବୃ ବୃକ୍ଷ ଅଛି ମୁକ ସାକ୍ଷୀ ହେଇକି ମୁଁ ସ ସତ୍ୟ ଯୁଗରୁ ମାଆଙ୍କର ସେମିତି କଳ୍ପ ବୃକ୍ଷଟିଏ ଅଛି। ତମେ ଯାହା ମନାସିକି। ହାଲୋ।
ହଁ।
ମନସ୍କାମନା ପୂର୍ଣ୍ଣ ହେଇପାରେ ଆଉ।
ହଁ ସେଠି ବି କଣ କହୁଛନ୍ତି ମୁଁ ଶୁଣିଥିଲି ହେଁ କଣ ଦ ପ୍ରଶାସନୀ ଘାଟ ଅଛି ସେ
ଦଶଟା ସମୟ ଧର ଆ ଘା ଘାଟ ଅଛି ଦଶ ସମେଧ ଘାଟ ସେଠି ବଡ ପର୍ବ ହୁଏ।
ହଁ। ମୁଁ ଭାବୁଥିଲି ଆମେ ସମସ୍ତେ ସାଙ୍ଗ ହେଇକି ସେଇଠିକି ଟିକେ ଯାଇଥାନ୍ତେ ଦେଖିଥାନ୍ତ।
ହଉ କେବେ ସୁଯୋଗ ମଳିଲେ ଯିବା।
ହଁ। ସେଇଆ ଆମେ ଟିକେ ସାଙ୍ଗ ହେଇକି ଯିବା ଭାବୁଛି ଆଉ। ହଉ ହଉ ମୁଁ ରଖୁଛି ଆଉ ଟିକେ ବଳେ କଥା ହେବି ଆଉ।
ହଁ ଠିକ ଅଛି।
ହୁ।